ଆଉ
ହ୍ୟାଲୋ।
ହ୍ୟାଲୋ ଭାଇ ପ୍ରଣମ୍।
ହଁ ମସ୍ ନମସ୍କାର। କଣ କରୁଥିଲେ କି?
କଣ କରୁଛନ୍ତି? କିଛି ନାହିଁ ଏଇଠି ଅ ଘରେ ବସିଛି ଆଉ କଣ କରିବି ଆଉ।
ହଁ ଆଉ ବର୍ଷା ହେଉଛି ମୁଁ ବି ଘରେ ବସିଛି ଏବେ ସେଠି ବସିଲି ପଳେଇଲି ଘରୁ ହଉ
ଓହୋ।
ହ ଆଉ କଣ କରିଥିଲେ?
କିଛି ନାହିଁ କଣ କରିବି ଟିକେ ହୁଁ।
ହଁ କୁହନ୍ତୁ।
ନିଦ ଲା ଟିକେ ନିଦ ନିଦ ଲାଗୁଥିଲା ଟିକେ ଉଠିକି ପଡି ଆସିଲି। ମୁଁ କହିଲି ଦେଖିବା ଭାଇ କଣ କରୁଛନ୍ତି? ହଉ କଥା ହେଇଯିବ ଟିକେ ତାଙ୍କ ସାଙ୍ଗରେ ଏମିତି ଆଉ। ଆଉ ଆପଣ ତ ଆଜି ପୁରା ବହୁତ ବ୍ୟସ୍ତରେ ଅଛ
କୋଉଠି? ହ୍ୟାଲୋ।
ଆଜ୍ଞା ଆଜ୍ଞା ଭାଇ କୁହନ୍ତୁ।
ପାଖ
ମୁଁ କହିଲି ଆପଣ ତ ଆଜି ବହୁତ ବ୍ୟସ୍ତରେ ଅଛନ୍ତି ଆଉ। ହଁ ବାହାଘରିଆ ଘର ପାଖରେ ବାହାଘର ନିଜ ଭାଇ ଘରେ ବେସ୍ତରେ ବହୁତ ଥିବେ।
ହଁ ସେଟା ଆହୁରି ଅସୁବିଧା ହଉଥିବ।
ହଁ ବର୍ଷା ହେରିକା ହଉଛି ସେଥିପାଇଁ ଛତା ହରିକା ବି ଖୋ--ହୁଁ। ନା ପୁଅ ବାହାଘର ତ ସଜାଇଛି ଆଜି ରିସେପସନ ଯେହେତୁ ହଉଛି। କୁହ କୁହ
ଓହୋ ଆଜ୍ଞା ଆଜ୍ଞା।
ସେ ରିଷେପସନ ଯେହତୁ ମାନେ ଯୋଉ କଣ କୁହନ୍ତି ଚତୁର୍ଥୀ ପିଣ୍ଡ ଯୋଉଟା ଥାଏ ସେଇଟା ହଉଛି ତ
ଆଞା ଆଜ୍ଞା।
ସେଠେ ହଁ। ଆଉ କଣ ରହିଲା ଆପଣ ମାନେ ସେଠିକି କେହି କେବେ ବାହାଘର ହେଇନି ପାଖରେ କିଛି ଦିନ ତଳେ
ନାଇଁ କାହାର ବାହାଘର ହେଇନି ମୋ ନିଜ ଭାଇଙ୍କର ବାହାଘର ହେଇଥିଲା।
ହୁଁ ହୁଁ।
ତ ବର୍ଷେ ହେଇନି ତ ଆଉ କାହାର ହେଇନି।
ଓହୋ।
ହଁ।
ଏ ଆଉ ଭଲ? ଆପଣ ମାନେ ଭାଉଜ ସହ ମିଶାମିଶି ଭଲସେ କରିପାରନ୍ତିିନା ନାଇଁ? ମୋର ଆ ମୋର ଅ ମୋରତ ଆଉରି ଲାଗୁଛି ଆମକୁ ତ ଏଇନା ବାଇଶି ବର୍ଷ ଖଣ୍ଡେ ହେଇଚି। ଆହୁରି ଆଠ ନଅ ବର୍ଷ ଦଶ ବର୍ଷ ଧରିଚାଲ ଆଉ ତିରିଶି ଏକତିରିଶି ଆଉ। ଆପଣଙ୍କର?
ଆରେ ମୁଁତ ଏବେ ବହୁତ୍ ଛୋ
ଆଚ୍ଛା। ଓହୋ ତାହେଲେ ଆ ତୁଛୋଟ ପିଲାମାନେ ଆଉ ଚାରି ପାଞ୍ଚ ବର୍ଷ ଆଉ ନାଇଁ?
ଆପଣଙ୍କ ଠାରୁବି ବହୁତ୍ ଛୋଟ ହେବି ମୁଁ।
କେତେ?
ମତେ ଏବେ ଉଣେଇସି।
ଉଣେଇସି ଜମା ଓହୋ ଆମକୁ ବାଇଶ ବର୍ଷ ଏଇନା ଆଉ। ତାହଲେ ତମର ଆଉ ବହୁତ୍ ବୟସ ଅଛି ସା ଆଠ ନଅ ବର୍ଷ ଅଛି ନାଇଁ ଉହୁଁ ଯାହଉ ଏଇଟାତ ଭଲ କଥା ଆଉ ତାପରେ ମାନେ ଆପଣମାନେ କେ ଗମେ ସରକାରୀ ଜବ୍ ଖୋଜିବେନା ଚାକିରୀ ବାଲା ବେସରକାରୀ ହେଲେ ବି ଚଳିବ ତମର।
ମୁଁ ନିଜେ ଚାକିରି କରିବା ପାଇଁ ଚାହୁଁଚି ଅ ମୁଁ କାହା ଉପରେ ନିର୍ଭର କରିବା ପାଇଁ ଚାହେଁନି ନିଜେ ପାଠ ପଢିବି ନିଜେ ଚାକିରି କରିବି।
ହୁଁ।
ମୋ ବାପା ମା ମତେ ତାଙ୍କ ପୁଅ ସେମାନେ ପରିଶ୍ରମ କରିକି ତାଙ୍କ ଅ ଯେ ନଖାଇକି ତାଙ୍କ ଭୋକକୁ ମାରିକି ମତେ ପାଠ ପଢେଇଛନ୍ତି ମୋ ନିଜ ଗୋଡ଼ରେ ମତେ ନିଜେ ଠିଆ କରିଛନ୍ତି ତ ମୁଁ ନିଜେ ଆଗେ ଚାହିଁବି ନିଜେ ଚାକିରୀ କରିକି ମୋ ବାପା ମୋ ନିଜ ଗୋଡ଼ରେ ଛିଡା ହେଇକି ବାପା ମାଙ୍କୁ ମୁଁ ନିଜେ ଦେଖିବି ସେଇଟା ହଉଚି ଆଗେ ଆଉ ସେ ସେଇଟା ତ ହଉଚି ବହୁତ୍ ପରର କଥା
ହଁ ହଁ।
ଏଇଟା ଅଛି ଆ ତାପାଇଁ ବୋହୁତ୍ ଟାଇମ୍ ଅଛି।
ଆଉ କଣ ନିଶ୍ଚୟ ଆଉ ଗୋଟା ବେଳେ ପାଇଁ କଣ ରାନ୍ଧିଛନ୍ତି କଣ ଖାଇବେ କଣ?
ଗୋଟେ ବେଳ ପାଇଁ ଆଜି ଆମର ରନ୍ଧା ହେଇଚି ଭାତ ଡ଼ାଲମା ଆଉ କଦଳୀ ଆଳୁ ଭଜା ଆଉ ଶାଗ ଭଜା।
ଓହୋ ବୋଲା
ହଉ ଆଜ୍ଞା।
ଉଁ ହୁଁ।
ଆଉ ବାହାଘର ପାଇଁ ନୂଆ ଡ୍ରେସ୍ କରିଛନ୍ତି ନା ନାଇଁ ଆଜି ରାତିରେ ଭୋଜିରେ ପିନ୍ଧିକି ଜିବାକୁ
ହଁ ଅଛି ଆମେ କିନ୍ତୁ ନୂଆ ଡ୍ରେସ୍ କାଲି ଗୋଟେ କିଣିଲୁ ମାନେ କିନ୍ତୁ ବାହାଘର ପାଇଁ କିଣିନୁ ନୂଆଟା ସେମିତି କେଣି ଦେଇଛୁ କିନ୍ତୁ ନାଇବୁନୁ ଆଉ ମାନେ ଘରପାଖରେ ସେଇଥିପାଇଁ ନୂଆ ଡ୍ରେସ୍ କଣନାଇବୁ ଆଉ। ସେଥିପାଇଁ ଏତେ ଇଚ୍ଛା ନଥାଏ ମୋର ନୂଆ ଡ୍ରେସ୍ ନାଇବାକୁ ଏତେ ଇଚ୍ଛା ନଥାଏ।
ହଁ ଆପଣ ବୋଲି ପୁଅ ପିଲା ଆପଣଙ୍କରକଣ ଅଛି ଝିଅଟିଏ ହେଇଥିଲେ ଜାଣିଥାନ୍ତେ। ଝିଅ ପିଲା ମାନେ ଯୋଉ ଡ୍ରେସ୍ ଟା ପିନ୍ଧିକି ଥରେ ଫଟୋ ଉଠେଇଥିବେତ ଦି ଦ୍ଵିତୀୟ ଥର ସିଏ ସେଇ ଡ୍ରେସ ପିନ୍ଧିବା ପାଇଁ ଭଲ ପାଆନ୍ତିନି।
ଏବେ ଫଟୋ ତ ଇଏ ହେଇଗଲା ଠୁ ସମସ୍ତେ ମାନେ ଅଲଗା ଅଲଗାଲା ସେଟା ପିନ୍ଧ ଆଉ ଏଠିନ୍ଧିକି ଯିବୁନୁ ସେଠି ପିନ୍ଧିକି ଯିବୁନୁଁ।
ପିନ୍ଧିବା ପାଇଁ ଭଲ ହିଁ ଲାଗିବନି ଯୋଉ ଟା ଥରେ ପିଲ ଯୋଉ ଦ୍ୱିତୀୟ ଥର ଜମାରୁ ଭଲ ଲାଗିବନି।
ହଁ। ସେଇଟା ହେଇଗଲାଣି ଗୋଟେ ତମ ବ୍ୟାସ ହଉ ମାନେ ଆ ପୁଅ ପିଲାଙ୍କର ସେମତି କିଛି ନାହିଁ ସେଇକୁ ପିଧିକି ପଳେଇଥିବୁ ଯା ତାକୁ ସେୟାକୁ ପିଧିକି ପଳେଇବୁ। ଆ ଖରାପ ଲାଗେ କିନ୍ତୁ ଏତେନେ ଚଳିଯାଏ କିନ୍ତୁ।
ଚଳି ଯାଏଁ ଝିଅ ପିଲାଙ୍କର ଚଳିବନି ମତେ ଟିକେ ଡ୍ରେସ୍ ପିନ୍ଧିବାକୁକ ମୁଁ ଟିକେ ମ ସେଇ ୟ ମୁଁ ପ୍ରତିଦିନ ନୂଆ ନୂଆ ନୂଆ ନୂଆ ଡ୍ରେସ ପିନ୍ଧିବି। ଗୋଟିଏ ଡ୍ରେସ୍ ତିନି ରୁ ଚାରିଥର ପିନ୍ଧିବା ପାଇଁ ମତେ ଭଲ ଲାଗେ। ନି ଆଉ ମୁଁ ଗୋଟିଏ ଡ୍ରେସ କୁ ବେଶୀ ଥର ହିଁ ପିନ୍ଧେନି। ଏମିତି ନୁହେଁ କି ଥରେ ଏମିତି ଲଗାତାର ଉଁ ଚାରି ରୁ ପାଞ୍ଚ ଥର ଯଦି ପିନ୍ଧିଥିବି ଆଉ ସେ ଡ୍ରେସ ପିନ୍ଧିବିନି ମୁଁ।
ଓହୋ ହଁ ଯାହା ତମ ଅଲଗା ନିୟମ ଅଛି ଆଉ। ଆମର ତ ଆ ମୋର ସେମିତି ହଁ ଆମେ ତ ଯେହେତୁ ଆଉ କଲେଜ ବି ସେମିତିଆ ଡ୍ରେସ ନେଇ ଯାଉ। ମାନେ ଡ୍ରେସ ପ୍ୟାଣ୍ଟ ପିଧିବାକୁ ଯିବାକୁ ପଡୁଛି ସେଥିପାଇଁ ଆକୁ କିଣିବାକୁ ପୁଛି ନହେଲେ ଆମକୁ ବି ଭଲ ଲାଗେନ ବଝିଲେ। ଆମର ଯେଠୁ କୌଣସି ଡ୍ରେସ ନାହିଁ କଲେଜ ନା ବିଶ୍ୱବିଦ୍ୟାଳୟ ସେଥିପାଇଁ ଆମ ବିନା ଏଇରେ ସବୁ କିଣିବାକୁ ଟିକେ ଡ୍ରେସ ପଡେ ବୁଝିଲେ।
ନିହାତି ନିହାତି ବା- ଜାଗାକୁ ଯିବେ ମାନେ ଆ ଚାରିଟି ପିଲା ଭଲ ଭଲ ପିନ୍ଧିକି ଆସିବେ ଆଉ ଆପଣ ଯଦି ଗୋଟେ ଡ୍ରେସ ପିନ୍ଧିଥିବେ ତ ଅ ଟିକେ ଖରାପ ଲାଗିବ ସେଥିପାଇଁ
କୁ ପଡେଁ ଆମ ଡ୍ରେସ ନାଇଁ ଦେଲି ଯିବାକୁ ପଡୁଛି ବୁଝିପାରୁଛେ ନା? ବିନ୍ନ ବିଭିନ୍ନ ବିଭିନ୍ନ ଡେସ ନ ଏ ପଡେତି ଆମେ ବି ରଖିଛୁ ଯାହାଲେ ଚାରି ପାଞ୍ଚ ବଳ ରଖଛୁ ଯାହାେଲେ ଯିବା ଆସିବା। ପାଇଁ ଆଉ ମାନେ ଯିବା ଆସିବା ନୁହଁ କଲେଜ ଡଲି ଯିବା ଆସିବା ପାଇଁ।
କଲେଜ ର ନିଜସ୍ କଲେଜ ର ନିଜସ୍ୱ ଡ୍ରେସ ହେଲେ ହଁ କିଛି ନାହିଁ ଗୋଟିଏ ଡ୍ରେସ ସମସ୍ତେ ଗୋଟିଏ ପ୍ରକାରର ଗୋଟିଏ ରଙ୍ଗର ପିନ୍ଧିବେ ଆଉ ଏମିତି ତି ହେଲେ ଉ ମାଛି ହେଇଯାଉଛି।
ହଁ ହୁଁ ହୁଁ ସେମିତି ମାନେ ବିଶ୍ୱବିଦ୍ୟାଳୟରେ ଟିକେ ନିୟମ ଟିକେ ଅଲଗା ଥାଏ ଯେହେତୁ ସେଥିପାଇଁ ସେଠି ଇଏ ନଥାଏ। ସେଥିପାଇଁ ଇୟେ କରିବାକୁ ପଡେ ଥରେ ମାନେ ୟୁନିଫର୍ମ ଯୋ ପୋଷାକ ଆପଣଙ୍କର ପୋଷାକ ହେରିକା ଅଛି ନା ନାହିଁ?
ହଁ ଆମର ବହୁତ ଜାଗା ଅଛି।
ହୁଁ।
ଡିପ୍ଲୋମା ପିଲା ଆପଣ ତ ଜାଣିଥିବେ? ଇଞ୍ଜିନିୟରିଂ ତ ସେମାନଙ୍କର ଗୋଟେ ସେ ନିଜସ୍ଵ ପୋଷାକ ବିଶ୍ୱବିଦ୍ୟାଳୟରେ ଥିବ ହିଁ ଥିବ
ହଁ ହଁ। ସେଇଟା ତ ଆଉ କେବେ ସେଠି ପାଖାପାଖି ତମ ଉକଳ ୟୁନିଭର୍ସିଟି ବିଶ୍ୱବିଦ୍ୟାଳୟ ହେଲା ବୁଲିବାକୁ କେବେ ଯାଇଛନ୍ତି? ହୁଁ ହୁଁ ସେ ବହୁତ ବଡ ବିଶ୍ୱବିଦ୍ୟାଳୟ ବୁଝିଲେ? ଅଁ, ହଁ।
ଯାଇନି, ମୁଁ କେବେ ଗୋଟେ ସାଙ୍ଗ ମାନେ ମିଶି କି ଯିବୁ ଆଉ, ସେଇପଟେ ଦେଇକି ଯାଇଚି, ସେଇ ତାର ସିଧାରେ ଗୋଟେ ଏ ଭଲ ଅଁ, ପ-ଡ୍ରେସ୍ ର ଦୋକାନ ଅଛି, ସପିଂ ମଲ୍ ତ ସେଇଠିକି ଯାଇ ଚି, ହେଲେ ତେରିକି ବହୁତ ଥର ଯାଇଛି ହେଲେ ବି କେବେ ଯାଇନି
ଓ ହୋ। ଆପଣଙ୍କୁ କିଛି ଯଦି ଜେରକ୍ସ ହେରିକା ଧର କରିବା ଥିବ ବହୁତୁ ବ- ଇଏ ରମାଦେବୀ ବିଶ୍ୱବିଦ୍ୟାଳୟ ପା ଖରେ ଗୋଟେ ଅଛି ଜେରକ୍ସ ଦୋକାନ ସେ ଗୋଟା ପେଜ୍ କୁ ନେବେ ପଞ୍ଚସ୍ତରୀ ପଇସା ବୁଝିଲେ। ସେଠି କରିପାରିବେ ମାନେ ଶହେ ଦୁଇଶହ ପେଜ୍ ହେରିକା କେତେବେଳେ ଆପଣ କୌଣସି ପ-ପ-ସକଳ୍ପ ରହିଲେ। ମାନେ ବୁଝେଇ ପାଇଲୁ ପ୍ରକଳ୍ପ ମାନେ ସେଇଟା ମାନେ କରିବେ ନାହା। ସେଇଟା ମାନେ ଜେରକ୍ସ ହେରିକା ପାଇଁକା ସେଇ ଉଁ, ରେଭେନ୍ସା ଯୋଉ ରେଭେନ୍ସା କହୁଛି ରମାଦେବୀ ମହାବିଦ୍ୟାଳୟ ପାଖ ସବୁ ପଳେଇବେ ସେଠି ବହୁତ କମ ଦାମ ରେ ହେଇଯାଏ ବୁଝିଲେ।
ତ ଧନ୍ୟବାଦ ଭାଇ ଧନ୍ୟବାଦ, ଆଇ କଥାଟା ମୋତେ କହିଲେ ମୁଁ ବି ବହୁତ ଉଁ, ଇଏରେ ବାହାର କରୁଛି ପଇସା ଦେଇ
ହୁଁ, ହଁ ସେଟା ଆପଣ କେତେ ଟଙ୍କା ବାହାର କରନ୍ତି ଗୋଟାକୁ?
ଅ, ଏବେ ତ ପାନ୍ସ ଟଙ୍କା ହିଁ ନଉଛନ୍ତି।
ସିଏ ପାନ୍ସ ଟଙ୍କା ମାନେ ଗୋଟାଏ ଗୋଟା ପେଜ୍ ନୁହଁ, ମୁଁ ଗୋଟାଏ ପେଜ୍ ବି ସେଠି ନେଅନ୍ତି ଦି ଟଙ୍କା ଖଣ୍ଡେ ଗୋଟାଇ କି ନା ଟଙ୍କାଟେ ନିଅନ୍ତି ଜେରକ୍ସ ସବୁ ଯଦି କରିବ, ଅ, ଅଲ
ହଁ ଦୁଇ ଟଙ୍କା ତିନି ଟଙ୍କା ଏମିତି ନଉଛନ୍ତି, ଆଉ ନା ହଁ।
ଆଃ, ଆପଣ ଦରକାର ପଡ଼େକି ମାନେ ଏ ଜେରକ୍ସ ହରିକା ଏଇ ଯା ବହୁତୁ ବହୁତୁ।
ହଁ ବହୁତ ଥର ଦରକାର ହୁଏ, ଆମ ପାଠ ପଢାରେ ବହୁତ ଜେରକ୍ସ ବି ଦରକାର ହୁଏ ବାହାର କରିବା ପାଇଁ।
ସେଠି ଆଉ ଗୋଟା ଆମ କଲେଜ୍ ଛକ ଅଛି ଯୋଉ କଟକର ମାନେ ହେଲା ପାଖରେ। ସେଠି ଅଛି ଗୋଟେ କଳିଙ୍ଗ ଷ୍ଟୁଡିଓ ଅଛି ଯଦି କଟକରେ ଯଦି ଉଁ, ତୋମର କେବେ କାମ ପଡେ ସେ ଠି ଅଛି ସିଏ ନେଉଚନ୍ତି ସତୁରି ପଇସା ବୁଝିଲେ, ସେଠି ଆମେ ଜେରକ୍ସ ହରିକା କରୁଛୁ ଆଉ।
ହଉ ଭାଇ ଆପଣଙ୍କ ସହିତ କଥା ହେଇକି ଭଲ ଲାଗ ଗିଲା, ଆପଣ କଣ କରନ୍ତୁ, ଆଜ୍ଞା ଧନ୍ୟବାଦ।
ହଁ।